ହାଲ
ହ୍ୟାଲୋ
ହାଲୋ
ହୁଁ
କଣ କରୁଛ?
ଏଇ ଜଷ୍ଟ ଖାଇବାକୁ ଆସିଲୁ ଦଶଟା ପହଞ୍ଚ ହଁ ପହଞ୍ଚିକି ଜଷ୍ଟ ଖାଇବାକୁ ବାହାରୁଛୁ ଏନା ଖାଇବୁ। ସେ
କଣ ମାନେ ଘରେ ଖାଇବ ନା ହୋଟେଲ ରେ ଖାଇବ?
ଝିଅର ମୋର ପହଞ୍ଚିଲି ଏଇନା ସେଇଥିରେ ଭାତ ମାଛ ଆମ୍ବ ଏଉରା ସବୁ ହେଇଛି ତାପରେ ସବୁ ଖିଆ ହବ। ଖାଇକି ପୁଣି ଦେଖିବା କୁଆଡ଼େ ଗୋଟେ ଟୁର୍ ପ୍ରୋଗ୍ରାମ୍ କରିଦେବା ଆଉ କଣ। ଆଉ ତୁ କଣ ଖାଇଲୁ?
ମୋର ହଉଛି ଭାତ ଆଉ ମିକ୍ସ ଭଜା ଭୋଜି ଖଟା ଆଉ ଆମ୍ବ।
ଏସ। ବଢ଼ିଆ ଜିନିଷ ତ ଖାଇଛୁ। ଏଇଟା କୋଉ ମାଛ କିଆଣି ସେଟା ଖାଇଲେ ଜାଣିବି ରୋହିକି ଇଲିଶି କଣ ଗୋଟେ ହେଇଥିବ ଇଲିଶି ତ ଆମେ ତ ଇଲିଶି ଖାଉ ଅଲଗା ତ ଲୋକାଲ ମାଛ ଖାଉ ନା ଆମେ।
ହଁ ଇଲିସି ତମ ଆଡେ କେତେ କି?
ଇଲିଶି ଆମ ଆଡେ ଆମେ ତ ପୋଖରୀ ଇଏ ନଦୀରୁ ମାନେ ପୁରା ନା। ଇଏରୁ ଧରିକି ଆସୁ ଧରିକି ଆସୁ ଆଉ।
ଓହଁ ପୁରା ବନ୍ଦରରୁୁ ଧରିକି ଆଉଛ ବୋଧେ।
ହଁ ନାଇଁ ଆମେ ଏଥିରେ କୋଉଠି କହିଲ ଆମର ପୁରା ସମୁଦ୍ର ପାଖରେ ଉଁ ଇଏ ଯାଇଛି ଆମେ ସମୁଦ୍ର ଉପରେ ଡାଇରେକ୍ଟ ଇଲିଶ ଧରିକି ଆଉଛୁ।
ଓହୋ ଯେତେବେଳେ ପକଉଛ ମାଛ ଧରୁଛ ସେତେବେଳେ ଧରିକି ନେଇ ଆଉଛ ଖାଉଛ ଆଉ ଆମେ ତ ଏଇଠି କିଣିକି ଖାଉଛୁ ଆଉ। ଆମେ କେବେ ଇଲିସି ଖାଇନୁ?
ଖାଇବ କେମିତି ଆମେ ଖାଇକି ଦେଖୁନା ଆମର ଇଲିଶି ଆମ ଇଲିଶି ମାନେ ପୁରା ମସ୍ତ ଇଲିସି। ତମେ ଖାଇବ ନେବି ତମ ପାଇଁ।
ହଁ କଞ୍ଚା ଇଲିସି ହେଇଛି ଛି ନା ଭଜା ନା ଝୋଳ ନା କଣ ଗୋଟେ ଅଛି କଞ୍ଚା ଇଲିସି ବେ ସର ଏମିତି ଗୋଟେ ଅଛି। ମାଛ ଭଜା ବେସ ସର ଅଛି। ନା ଖାଲି ଭଜା। ନା ସିଜା
ନା ନା ନା ନା ଆମର ଜଷ୍ଟ ଇଲିସି ମାନେ ପୁରା ଷ୍ଟ୍ରଙ୍ଗ୍ ଇଲିସି ମାନେ ସେମିତିଆ ଇଲିସି ମାନେ ଯୋଉଭଳିଆ ତରକାରୀ ହେଇଛି ମୁଁ ଏଇନା ଖାଇବି ତାପରେ ତମକୁ ଫଟୋ ପଠାଇବି ଦେଖିବ।
ନାଇଁ ଫଟୋ ପଠାଅନି ମୋର ଆଜି ଉପବାସ। ମୁଁ ଦେଖିବା ପାଇଁ ଚାହୁଁନି।
ଆଜି ଯଦି ଉପବାସ କାଲି ଖାଇବାନି। କାଲି ଖାଇବନି ଗୋଟେ କାମ କରିବ ବୁଧବାର ଦିନ ତମେ ଗୋଟେ କାମ କରିବ ସେ ଫଟୋ ଫଟୋଟା ବାହାର କରିକି ତାକୁ ପ୍ରିଣ୍ଟ ଆଉଟ୍ ବାହାର କରିଦେବ। ପ୍ରିଣ୍ଟ ବାହାର କରିକି ସେଇଥିରୁ ଟିକିଏ ଟିକିଏ ଖାଇବା ଷ୍ଟାର୍ଟ କରିବ। ବୁଝିପାରିଲ? କଲର ପ୍ରିଣ୍ଟ ଗୋଟେ ବାହର କରି ଦବା ତମ ପାଇଁ ତୁମେ ସେ ଇଲିଶି ମାଛକୁ ପୁରା କ୍ରପ୍ କରିକି ଖାଇବାକୁ ଚେଷ୍ଟା କରିବ।
ଓହୋ ପୁରା ପାଠ ପଢେଇ ଦଉଛ ଆଉ।
ଆ ଆଉ କି କଥା। ଆମେ ମାଷ୍ଟ ମାଷ୍ଟ୍ରିଆ ଲୋକ ଆଉ ପାଠ ପଢ଼େଇବୁନୁ ହଁ।
ଆଜି ହାପି ଫାଦରର୍ସ ଡେ।
ଓ ହଁ ରେ ହଁ ଝିଅ ମୋତେ ଷ୍ଟାଟସ୍ ଦେଇଥିଲା।
ଆଉ କଣ କଣ କଣ ଆଜି ହବ ସେଲିବ୍ରେସନ କି କିଛି ହବ ନା କଣ କ ନା ଶୁଖିଲା ଶୁଖିଲା ନା ତମ ଭାତ ଖିଆ ଅଧା ହେଇଯାଉଚି। ମାଛ ସିଆଡେ କିଏ ଖାଇଦବ?
ନାଇଁ ନାଇଁ ମାଛ ଭାତ ଖିଆ ଚାଲିବ। ମାଛ ଭାତ ସହିତ ଆମେ ଖାଇକି ଆମର ପ୍ଲାନ୍ କରିଚୁ ଏଇନା ଯିବୁ ଖାଇଦେଇକି ତାପରେ ଚାଲିଲୁ ଟୁର୍। ପିଇଁ ପାଏଁ ହେଇକି ଚାରିଆ ବୁଲିବୁ ତମକୁ ସବୁ ଫଟ ଛାଡିବୁ ଆମେ ଯେତେ ଯୁଆଡେ ଯାଉ ଥିବୁ ତୁମକୁ ସିଆଡେ ସେତେ ଫଟ ଭିଡ଼ିଓ କଲ୍ କରୁଥିବୁ ତମେ ଆମକୁ ସବୁ ଦେଖୁଥିବ ସେହି ସମୟରେ। ଆମେ କୁଆଡ଼େ କୁଆଡ଼େ ଯାଉଚୁ ହେଲା। କିନ୍ତୁ ତମେ ଆମକୁ ଦେଖିକି ପାଇବ ବୋଧେ ପାଇବ ପାଇବ ଭାତ ନ ଫାଇଲେ ଇଏ ଖାଇଦବା ରୁଟି ଖାଇଦବା ରୁଟି ନ ଖାଇଲେ ମାଛ, ଆମ୍ବ ଖାଇ ଦେଇକି ଚଳିଯିବ ଆଉ କଣ ଅଛି। ବୁଝିପାରିଲ ନା?
ହୁଁ
ଆରେ ତମେ ମୋତେ ମନେ ପକେଇଲୁନି ମୁଁ ସେ ମୋର ବ୍ଲୁଟୁଥ୍ ଟା ଆଣିବା ଭୁଲିଗଲି।
ମୁଁ ମନେ ପକେଇବିନି ଏତେ ତର ତର ମୋତେ ଭଲ ନୁହଁ। ମୋତେ ଯୋଉ କାମ କରିବ କାମ୍ ଆଉ କ୍ୱାଇଟରେ କରିବ ସେମିତି ଅତି ନେସେସେରୀ ଅଛି ତାହେଲେ ଏତେ ସ୍ପିଡ ଯିବ। ଏତେ ସ୍ପିଡ ମାନେ କଣ ଏଇ ଯୋଉ ମୋତେ ଲାଗୁଚି ରାଜଧାନୀ ବି ସେମାନେ ବି ତମ ମା-ମା-ମା ଇଏ ପଡିଯିବେ। ଇଏ ଏତେ ସ୍ପିଡ୍ ମାନେ କୋଉର ଶାଳୀନତା ନାହିଁ କିଛି ନାହିଁ। ତର ବର ତର ବର ତର ବର।
ଆଁ
ସେମତି ତରବର ହେଲେ କିଛି ଜିନିଷ ହବା ଜାଗାରେ ସେ ଜାଗ ଜିନିଷଟି ଆଉ ହବନି।
ଆଉ ମୁଁ କଣ କରିବି ଏତୁଏନେ ମନେ ପକେଇଥାନ୍ତୁ ନାଁ ଆଉ ଟିକେ ଆଉ ଏତେ ନାଇଁ।
ଏତେଗଲା ବେଳକୁ ତମେ ଶୁଣିବାର ନାରାଜ ଅଛ ମାନେ ଯାହା ପାଟିରୁ ବାହାରୁଚି ସେଇଟା ହିଁ କହୁଚ। ମୋ କଥା ଶୁଣୁନ ମୁଁ ଆଜି ତ ସକାଳୁ କିଛି ଖାଇନି ଗୋଟିଏ ବ ତ ଖାଇଲି ଆଉ ଯାଇକି ରାତିକି ଗୋଟିଏ ବକ୍ତ ଖାଇବି ଦି ବକ୍ତ ତ ଖାଇ ତାପରେ ଜଳଖିଆ ଖାଇବିନି ଏଥର।
ସକାଳୁ ଯେତେବେଳେ କହିଲି ଯେ ମୁଁ ଯାଇଁକି ନେଇ ଆସୁଚି ଟିକେ ଟିଫନ୍ ଆଁ ବିନା ପିଆଜ ରସୁଣରେ ମନା କାଇଁ କଲୁ?
ଜଳଖିଆ କହୁନ ମୁଁ ତ ଓଡିଆ ସୁଧୁ ଜଳଖିଆ କହୁଚି ତମେ ଟିଫିନ୍ କାହିଁକି କହୁଚ? ଏତେ ଇଂଲିଶ କାଇଁ କହୁଚ ଟିଫିନ୍। ହ
ହଁ ସବୁ ଜଳଖିଆ ଟା ଯଦି ମୁଁ ଆଣିଥାନ୍ତି ଅସୁବିଧା କଣ ହେଇଥାନ୍ତା ତମ ଜଳଖି ସେଟା ଖାଇ ଦେଇଥାନ୍ତ ତାପରେ ତମେ ଠାକୁର କାମ ସାରିକି
ଖାଇବା ପିଇବା ହେଇ ଯାଉ ପଇସା ଖର୍ଚ୍ଚ କରିବାକୁ ଚାହୁଁନି ଆଉ।
ଆଉ ପଇସା ଯଦି ଖର୍ଚ୍ଚ କରିବନି ପେଟରେ ଓଦା କପଡ଼ା ଦିଅ ଓଦା କପଡ଼ା। କପଡ଼ା ଦେଇକି ଓଭ କନା ଦେଇକି ଶୁଅ। ପଇସା ତମର ଟଙ୍କାଟେ ବି ଖର୍ଚ୍ଚ ହବନି ଖାଇବା ତ କାର ପଡ଼ିବନି ହୁଁ ବୁଝିଉଉଚି।
ହୁଁ ହୁଁ ହଉ ହଉ।
ଆଉ କଣ ଇଏ ଖାଇ ପିଇକି ସାଇଲାଣି ଏବେ ତେ ଏବେ କଣ ଶୁଆ ହବ ନା କଣ?
କମ୍ପ୍ଲିଟ ଲି ଶୋଇବି ଦୁଇ ଚାରି ଦିନି ହେଲା ମୁଁ ଶୋଇନୁ। ମୁଁ ଶୋଇବି ଫୋନ ଉ ଠେଇବିନି ରିସିଭ୍ କରିବିନି ସୁଇଜ୍ ଅଫ୍ କରିକି ଯାଉଛି ପୁରା ଶୋଇବି କ
ଚାରିଦିନି ଚାରିଦିନି କାଳ ଶୋ ନ ଶୋଇବାର କାରଣ କଣ?
କାରଣ ଏହିକି ଯେ ଉଁ ମୋର ଭାଇ ଆସିଥିଲା ଖଟରେ ଜାଗା ହଉନଥିଲି।
ଆଉ ତୁମେ
ତମେ ଯୋଉ ବେଙ୍ଗ ପାଟିଆ ହେଇକି ଶୋଉଥେଲ ତେଣୁ ମତେ ସେଥିପାଇଁ ନି ଦ ହଉନଥିଲା ମୁଁ ତାର ଫଟୋ ଭିଡିଓ ଉଠେଇକି ରଖିଚି।
ତମେ ତଳେ ଶୋଇଲନି ତମେ କାଇଁ ଆମ ପାଖେରେ ଶୋଇଥେଲ।
ତଳେ ଶୋଇଲେ ମୂଷା ଟେକିକି ନେଇଯିବ ତେଣୁ ଠିକ୍ ସେ ଶୁଆ ହେଇନି। ଶୋଇଆକୁ ଚାହିଁଲେ ବି ଶୋଇପାରୁନି।
ଅଁ ତମେ ତଳେ ଶୋଇଥାନ୍ତ ତଳେ ଶୋଇଥେଲେ ବଢିଆ ହେଇଥାନ୍ତା ଆରାମସେ ସେ ଆମେ ଆରାମ ସେ ତ ତଳେ ଶୋଇଥିଲେ ବଢିଆ ସେ ନିଦ ହେ ଥାନ୍ତା ତମେ ତମର ଶୋଇଥାନ୍ତ ଆମେ ଆମର ଶୋଇଥାନ୍ତୁ।
ଗୁଣ୍ଡାଏ ଭାତ ଖାଅ। ଭାତ ଗୁଣ୍ଡେ ଖାଅ।
ଭାତ ଖାଇବା ତ ଆଉ ଟିକେ ରୁହ ଏ ଟିକେ ଆଉ ଟିକେ ଚାଲିଛି ଆଉ ଟିକିଏ ଚାଲିଛି ରହିଯାଅ ଟିକିଏ ଚାଲଚି କଥା ହେଇକି ଖାଇକି ବା ଆଉ ବ୍ୟସ୍ତ କାହିଁକି।
ଆଉ ସରିନି ଏତେ ତରବର ହେଇକି କାଇଁକି ଯାଉଥଲ।
ଆଉ ତରବର ହେଇକି ଯିବିନି ଆଉ କେନ୍ତି ହବ ତମେ ତ ଏତେ ଲେଟ୍ କଲ ସବୁ ଜିନିଷ। ମୁଁ ଆସିଲି ସିନା ଗାଧୋଇକି ଆସିଲି ଶୀଘ୍ର। ଝିଅକୁ ସିନା ଧରିକି ପଳେଇଆଇଲି ତଥାପି କାମ ଗୁରାକ ଗୁଡାଏ ପେଣ୍ଡିଙ୍ଗରେ
ଧେଇଲ ତାହେଲେ ଭଲ କି ଟିକେ ମକଚା ମକଚି ହେଇକି ଗାଧେଇଥାନ୍ତ ଆଉ ଯେ କି ଟଚ୍ ୱାଇଟ୍ ସେଇଟି ଥୋଇଚି ନୂଆ କିଣିକି ଆଣିକି କି ଷ୍ଟିଲୋ ବ୍ରାଇଟି ଆଣିଚି।
ସର୍ପ ହଁ ସର୍ପ ବି ଥିଲା ବୁଡେଇକି ଏଥେ ଗାଧେଇଥାନ୍ତି। ସେଇଟା ଦେଖିବା କୋଉଦିନ ଅଲଗା ଦିନ ଦେଖିକି ଗୋଟେ କାମ କରିବ ଏ ପୁରା ସ୍କଚ୍ ବାଇଟରେ ପୁରା ଦେହକୁ ଘଷିକି ପୁରା ଭଲେ କି ସ ଖାଇକି ଗୋଟେ ଦିନ ଗାଧେଇକି ବାହାରିବି। ଆଜି ସେମତି ଗୋଟେ ଜେନେରାଲି ଗୋଟେ ସଫା ହେଇଗଲି ଆଉ କଣ ଖାଲି ପାଣି ଟିକେ ପ ଛିଞ୍ଚି ଦେଲି କାକ ସ୍ନାନ ହେଇଗଲା ବାସ୍ ଖରାଦିନ ଅଛି।
ଶୀତ ଦିନ ହେଲେ ଦେ ଖିବା କେ ଶୀତଦିନେ ତ ପାଣି ତମୁକୁ ତ ଛୁଇଁ ଦେଲେ ତମେ ତ ଗାଧେଇକି ଆଉଚ ମୁଁ ତମୁକୁ ଛୁଇଁ ଦେଲେ ହେଇଯିବ ଗାଧୁଆ। ମୋର ଦରକାର ନାଇଁ ବୁଝି ହଉଚି ଆଁ।
ଏବେ ତାହେଲେ ଖାଇବା ପ୍ରସ୍ତୁତ ହେଲାଣି କଣ ଆଜି ମାଛ ଛେଚା ମାଛ ଭଜା।
ମାଛ ଭଜା ମାଛ ଛେଚା ମାଛର ଆଇଟମ୍ ଦି ତିନିଟା ହେଇଚି। ଏଁ ଆଠ ଦଶଟା ଆଉ ଦି ତିନି ପ୍ରକାର ଆଇଟମ୍ ହବାର ପ୍ଲାନ୍ ବି ଅଛି ଆମେ ଏତିକି ଖାଇକି ପୁଣି ଆହୁରି ଯିବୁ ଆହୁରି କେତେ କଣ ଖାଇବୁ ବୁଝି ହଉଚି ନା।
ଯାହା ଖାଇବ ମୋ ପାଇଁ ସବୁ ଧରିକି ଆସିବ।
ହଁ ହଁ ତା ଫଟ ଉଠେଇକି ନେଇକି ଯାଉଚୁ ଖାଇବା ତ ନେଇକି ଯାଇପାରିବୁନି କିନ୍ତୁ ଫ ତ ଉଠେଇକି ସିଓର ନେଇକି ଯିବୁ।
ହଁ।
ବୁଝିପାଇଲ? ନିହାତି ତମ ପାଇଁ ଫଟୋଟା ଉଠେଇକି ନେବୁ ତମେ ଫଟୋ ଦେଖିବ କିନ୍ତୁ ଆମକୁ ଆଉ ମତେ ଆଉ ଝିଅକୁ କିଛି କହିବନି ଆମେ କଣ ଖାଇଲୁ କଣ ନାଇ। ତମେ ଯଦି ଇଏ କରିବା କଥା ଆମ ପାଟି ଶୁଙ୍ଗିବ
ଭୋଜି ଅ ଅଛି ତ ରାତିକୁ
କାହାର କୋଉଠିକି କୋଉ ଜାଗାରେ କେତେବେଳେ ଯିବା?
ଯ ଯିବା ଆସିଲେ ଯିବା ଆଉ କେତେ ବେଳକୁ ଯିବା କଣ ଆସିଲେ ଯିବା ଆଉ।
ଆରେ ବା ଆଉ ବଢିଆ ହେଲା ତେବେ ଆଉ କଣ ଆ ରାତିରେ ତେବେ ଏବେ ମୁଁ ଅ ଆ ତା ଲୁଣ ଟିକେ ଫୁଣ ଟିକେ ଲୁଣ ପାଣି ମୁଁ ପିଇ ଦେଉଛି ଯେନ୍ତି ଭଲକି ଯେମିତି ଖିଆଟା ହବ ଆଉ କଣ ବୁଝିପାରିଲେ ନା?
ଜଲ ଜିରା ତା ଦେହରେ ମିଶେଇ ଦିଅ ଲୁଣ ଲେମ୍ବୁ ଜଲ ଜିରା ମିଶେଇକି ଅଳପ ଖାଇକି ପିଇବ ହଜମ ହେଇଯିବ। ହଜମ ହେଇଗଲା ଖୁଣୁ ପୁଣି ସେଇଠୁ
ଆଁ କଣ କହିଲ?
ଜଲ୍ଜିରା ଲୁଣ ଆଉ ଲେମ୍ବୁ ତିନିଟାକୁ ଆଟ ଏ ଟାଇମ୍ ମିକ୍ସ କରିକି ପିଇଦେଲେ ଯାହାହେଲେ ବି ପେଟର ଗ୍ୟାସ ଫ୍ୟାସ ସବୁ ଭାଙ୍ଗିଦବ।
ହଁ ସେୟା କରିବି ଆଉ ସେୟା କରିକି ଏବେ ଯାଉଛି ଅଳ୍ପ ଖାଇଥିବି
ଗରମ
ଗରମ ଏଠି ନାହିଁ।
ହଁ ଖରା ହେଲାଣି ଆମର ଯାଉଛି ଏସିି ଲଗେଇବି।
ହଁ ତମର ଏସିି ଅଛି ଲଗେଇବନି।
ତମର ଇଲିଶି ଖାଉଛ ଆମର ଏସିି ଲଗଉଛୁ ଆଉ।
ହୁଁ ଇଲିସି ମାଛ ଫଟ ପଠୋଉଛି ତାକୁ କ୍ରପ୍ କରି ଖାଇବ ହେଲା? ବୁଝିପାରିଲ ନା ନାଇଁ ନା ଆଉ?
ବୁଝି ପାରୁଛି ମୁଁ ସବୁ କିଛି।
ସବୁ ବୁଝିପାରୁଛ ତ କେବେ ତେବେ ଫାଇନାଲ୍ କରୁଛ? ଆଜି କେତେବେଳକୁ ଯିବା ଯେ ଆଠଟା ନା ନା ନଅଟାରେ ଭୋଜି?
ନଅଟା ବେଳକୁ ଯିବା ଆଉ ନଅଟା ବେଳକୁ ଗଲେ ଏଇଠା ତ ବାହାଘର ଆଉ ବେଶୀ ଲେଟ୍ ନାଇଟ୍ ହବନି। ଖାଲି ଟିକେ ବରଯାତ୍ରୀରେ ନାଚି ଦେଇକି ତାପରେ ଆସିକି ଭୋଜି ଖାଇ ଦେଇକି ଘରକୁ ଆସିବା ଆଉ କାଲି ସ୍କୁଲ ଫୁଲ୍ ଅଛି।
ଏଇ ତାଙ୍କର ଖାଇବା ବଡ଼ା ହୋଇଇଗଲାଣି ହଉ ମୁଁ ଯାଉଛି ଖାଇବାକୁ ପରେ କଥା ହଉଛି ଏଁ ବାବାଏ।
ହଉ ହଉ ତାହେଲେ ରଖୁଛି।